ହ୍ୟାଲୋ।
ମାଉସୀ ନମସ୍କାର।
ନମସ୍କାର କଣ କୁହ ମୁଁ ବୁ ଚାଲିବାକୁ ଆସିଛି।
ଖାଇବା ପିଆ ସରିଲାଣି?
ନାଇଁ ଏବେ ଚାଲିବାକୁ ଆସିଛି। ଚାଲିକି ଗଲେ ବ୍ରସ୍ କରିକି ଗାଧେଇ ହଁ ସକାଳେ ଯୋଗ କରୁଛି। ଆଉ ତୁ କଣ କରିଲୁ?
ଖିଆ ପିଆ ସରିଲାଣି?
ମୁଁ ଏଠେ ହଷ୍ଟେଲ ଆସିିଚିଭାରି। ଘରେ ଥିଲେ ଘରେ ବସିଥିଲି ଆସିଛି ହୁଁ। ରଜ ଛୁଟି ସରିଲା କଲେ ହଷ୍ଟେଲ ଖୋଲିଲା କଲେଜ ବି ଖୋଲିଲା ଆସିଚି।
ହଁ ଆଉ କଣ ସବୁ ନେଇକି ଯାଇଛୁ ହଷ୍ଟେଲୁକୁ?
ମାମା ଯାହା ଜିନିଷ ପତ୍ର ଦେଇଚି ସାର୍ଟ ପ୍ୟାଣ୍ଟ ସବୁ ଧୋଇଏଇକିନା ଜିନିଷ ପତ୍ର ଗନ୍ଥା କମ୍ବଳ ସବୁ। ଅଜନା ନେଇଛି ଆଉ ବିସ୍କୁଟ ମିଶ୍ଚର। ସେ ହବ ଖାଇବା ଜିନିଷ ନେଇଛି।
ଛତୁଆ ନେଇଛୁ ନା ନାହିଁ?
ହୁଁ ଛତୁଆ ଆଜି କିଣିବି ସେଇଠୁ ମାର୍କେଟ ରୁ। ଛତୁଆ ଘର ଛତୁ ନାହିଁ ବାହାର ଛତୁଆ କସ୍ତୁରୀ ଛତୁଆ କିଣନା ଆଣିକିନା ଖାଉଛି।
ସେଇରା କେତେ ହବ ଘରେ ବନେଇ ଦେଇଥିଲେ ଭଲ ହେଇଥାନ୍ତା ଚୁଡା ଭଜା ବୁଟ ଓଟସ ହଁ ବାଦାମଦିଟା ପକେଇକି ଅମୁଲ ଟେ ପକେଇକି କଲେ ଘରେ କରିଦେଲେ ବହୁତ ବଢିଆ ଲାଗିବ। ବାହାରୁ ସେ କେତିକି ହବ ଯେ ଖାଇବ ଏତେ ଦିନ ର। ମାମାଙ୍କୁ କହିଥିଲେ ବନେଇକି ଦେଇଥାନ୍ତା। ଆଉ। କଲେଜ କେତେବେଳେ ଯିବୁ?
କଲେଜ ଦଶଟା ବେଳକୁ ଯିବି।
ଏବେ ମାର୍କେଟ ରେ ଅଛୁ ନା କଣ?
ହୁଁ- ହୁଁ ମାର୍କେଟ ରେ ଅଛି କିଛି ଜିନିଷ ପତ୍ର ଟିକେ କିଣାକିଣି ନାଇ ବ୍ରଶ ପାତ କିଣିବି ପେଷ୍ଟ, ସାବୁନ, ତେଲ ସବୁ କିଣି ଆନିବି। ଘରୁ ଧର ଆସିନି ମାର୍କେଟରୁ କିଣିବି ଏବେ।
ହଁ- ହଁ।
ଖାଇ ସାଲଣି?
ନାଇଁ ଖାଇନି। ସକାଳୁ ଆଉ ଖାଇନି ଏବେ ତ ଉଠିଲି ଟିକେ ହେଲା। ଘରେ ଅଛି ତ ଯାଇନି ଘରକୁ। ଏମିତି ଛକ ମାରୁଛି ଆଉ ଶୋଇକି ଉଠିକି ଚାଲିବା କଲେ ସେଠୁ ଫୁଲ ତୋଳିବି ଆମ୍ବାଡିରେ ବହୁତ ପ୍ରକାର ଫୁଲ ଫୁଟିଛି ମନ୍ଦାର, ହଳଦିଆ ମନ୍ଦାର, ନାଲି ମନ୍ଦାର। ସେ ଯୋଉ ତରାଟ ତରାଟ ଗୁଡା ତ ଏତେ ଫୁ ଟୁଚି ସେ ସବୁ ତୋଳିବି ଟଗର ଫୁଲ ଅନ୍ୟର। ସବୁ ତୋଳିବି ଆ ପଡିଶା ଘର ଅଛନ୍ତି ତାଙ୍କ ମାନଙ୍କୁ ଦିଟା ଆଖ ଦେବି ଫୁଲ। ତାପରେ ଗାଧୋଇ ପାଧେଇ ଠାକୁର ପୂଜା କରିବି। କାଲି ତ ବସୁମତୀ ସ୍ନାନ ସରିଗଲା, ପୂଜା ପାଠ ସ ଧୁଆ ଧୁଇ ସବୁ ସରିଯାଇଛି। ଆଜି ଖାଲି ଗାଧେଇକି ସେଇଠି ଚନ୍ଦନ ସିନ୍ଦୁର ଦେଇ ପୂଜା କରିବି। ଠାକୁରଙ୍କ ଠେ
ଆଉ ରଜ କେମିତି ଗଲା ରଜ ତିନି ଦିନ କେମିତି ଗଲା।
ରଜ ତିନି ଦିନ ସେମିତି ଭଲରେ ଗଲା, ଦୋଳି ଖେଳିଲୁ ପିଠାପଣା ବହୁତ ପ୍ରକାର ହେଇ ଥିଲା ଖାଇଲୁ। ଦୋଳି ଖେଳିଲୁ, ନୂଆ ଡ୍ରେସ, ନୂଆଲୁଗା ସବୁ ପିନ୍ଧିଲୁ। ଆଉ ଭଲ ମିଠାପାନ ଖାଇଲୁ, ପୁଚି ଖେଳିଲୁ। ସବୁ ଭଲରେ ଭଲରେ କଟିଲା। ହଉ। ସେଇ ଏମିତି ଆଉ। କୁଆଡେ ବୁଲିବାକୁ ଯାଇଥିଲୁ ନା ନାଇଁ ଛୁଟିରେ।
ଆ ମୁଁ ଛୁଟିରେ ଖାଲି ଆମ ଘର ପାଖରେ ଘର ପାଖା ପାାଖି ଯୋଉ ମନ୍ଦିର ଅଛି ସେଇ ମନ୍ଦିର ଟିକେ ଯାଇଥିଲି। ଘର ଠୁ ଦଶ କୋଡ଼ିଏ କିଲୋମିଟର ଦୂରରେ ମନ୍ଦିର ଯୋଉ ଅଛି, ସେଇ ମନ୍ଦିର ବୁଲିବା ପାଇଁ ଯାଇଥିଲି। ପୂଜା ତ ହଉନି ମନ୍ଦିରରେ ରଜଯୋଗୁଁ ହଉନଥିଲା ତ ତ ସେମିତି ବୁଲିବା ଲାଗି ଯାଇଥିଲୁ ଫଟୋ ଫଟୋ ଉଠେଇଲୁ।
ଓହୋ ଓ ଭଲ ଭଲ ଫଟୋ ନାଇଁ ସେଇଠେ କୋଠେ ଗାଁ ପାଖରେ ଅଛି, ଗୋଟେ ଜଗନ୍ନାଥ ମନ୍ଦିର ଅଛି ନା ଭଲ ଏବେ ସବୁ ନୂଆ ହେଇଛି ମନ୍ଦିରଟେ ଜଗନ୍ନାଥ ମନ୍ଦିର ମୁ ଦେଖିଥିଲି ଏଲ୍ସି ରେ। ସେଠିକି ଯାଇଛୁ କେବେ।
ନାଇଁ।
ସେଇ ଜଗନ୍ନାଥ ମନ୍ଦିର ଦୋଳି ଲାଗିଛି ନଦୀ, ବ୍ରାହ୍ମଣୀ ନଦୀ କୂଳରେ ଅଛି। ହେଇଛି ମନ୍ଦିର ଟା।
ଅ ହଁ।
ସେଠି ସରଣ ଶ୍ରୀକ୍ଷେତ୍ର ମନ୍ଦିର ସେଠି।
ହଁ ହଁ ମୁଁ ନାଁ ଟା ଶୁଣିଛି।
ମୟୂର ଅଛଇ ସବୁ ଗଛ ବହୁତ ପ୍ରକାର ଲାଗିଛି, ବହୁତ ବଢିଆ ହେଇଛି ମନ୍ଦିର ଟା ମୁଁ ଦେଖ ଥିଲି ରିଲ୍ସ ରେ ଦେଖିଥିଲି ହଁ ହଁ ବ୍ରାହ୍ମଣୀ ନଦୀ କୂଳରେ ଅଛି।
ଆଉ ପୁରୀ ଜଗନ୍ନାଥ ମନ୍ଦିର ଭଳିଆ ହେଇଛି।
ହଁ ପୁରୀ ଜଗନ୍ନାଥ ମନ୍ଦିର ଭଳିଆ ହେଇଛି ଭଲ ଲାଗୁଚି ମନ୍ଦିର ଟା। ସେଇ ମନ୍ଦିରକୁ ଯାଇନୁ କେବେ।
ନାଇଁ ଆଗରୁ ଯାଇଥିଲି ମନ୍ଦିର ଯେ ଯେତେବେଳ କେ କାମ ଫୁଲ ହେଇନଥିଲା କାମ ହେଇନଥିଲା, ସେତେବେଳେ ଯାଇଥିଲି ଦେଖି ଯାଇଥିଲି ମନ୍ଦିର। କେମିତି କଣ ହଉଥିଲା କାମ। ଏବେ ଆଉ ଯାଇନି ଏବେ ଭାବୁଛି ହଁ ନା ହଷ୍ଟେଲ ରୁ ରଥଯାତ୍ରା ବେଳକୁ ଆସିଲେ ଯିବି ଆଉ।
ହଁ ରଥଯାତ୍ରା ତ ବହୁତ ଭଲ ହବ ବି ସେଠେ। ବଡ ମନ୍ଦିରଟା ହେଇଛି।
ହଁ-
ଆଉ ଏଇ ପାଖାପାଖି ଆଉ କଣ ଗୋଟେ ମନ୍ଦିର ଅଛି। ରାମଚଣ୍ଡୀ ମନ୍ଦିର-
ହଁ ହଁ ସେଠିକି ମୁଁ ଯାଇଛି ସେଟ ଆମେ ଯାଇଥିଲୁ କଲେଜ ତରଫରୁ ଫିସ୍ ଫିସ୍ଟି ଭୋଜି କରିବାରେ ଯାଇଥିଲୁ। ସେଟା ଭୋଜି କରୁଥିଲ କଲେଜ ତରଫରୁ ବ୍ୟାଚ ତାଙ୍କ ସାଥି- ସବୁ ମିଳେନା ହଁ ସୋଇ ରାମଚନ୍ଦ।
ସେଠି ତ ଆଇଁଷ ଭୋଗ ହୁଏ ନା କଣ ମୁଁ ଶୁଣିଥିଲି।
ବାହାରେ ଆମେ ମନ୍ଦିର ବାହାରକୁ ଆସଥିଲୁ ଭିତରେ ନ ଭିତରେ ଭଲ ପାର୍କ ଅଛି ଏମିତି ବୁଲିବା ଜାଗା ବି ଅଛି।
ଆ ହ- ସେଠି ମାଆ କଠେ ରାମଚଣ୍ଡୀ ମା କଠେ ଆଇଁଷ ଭୋଗ ବି ଲାଗେ କଣ ମାଛ ଭୋଗ ଲାଗେ।
ହଁ।
ସେଠି ଯାଇଚୁ ଦର୍ଶନ କରିଚୁ ମାଆଙ୍କୁ।
ହଁ ହଁ କରିଛି। ଠାକୁର ପୂଜା କରି ସାଇଲାଣି।
ଠାକୁର ପୂଜା କରିନି ଏବେ ଚାଲିବାକୁ ଆସିଛି ଯେ ଚାଲିକି ଗଲାଠୁ ସେଠୁ ବ୍ରଶ କରିବି ଗାଧେଇ ଫୁଲ ତୋଳି ସାରିଲିଣିି। ସବୁ ପ୍ରକାର ଫୁଲ ତୋଳିକି ପଡିଶା ଘରକୁ ଦେଇଦେଇଛି- ଗଲେ ଖାଲି ପୂଜା କରିବି ଗାଧେଇକି ପୂଜା କରିବି ଏବେ ଜାଲିକି ଆସିବି। ଆଉ ପୁଅଟା ସୁଇଛି ଯେ ଉଠିନି ଏପର୍ଯ୍ୟନ୍ତ ତାକୁ ଉଠେଇବି ସେ ତାକୁ ବ୍ରସ ଫ୍ରସ୍ କରି ତାକୁ ଛତୁଆ ମୁଁ ନିଜେ ଘରେ ବନେଇଛି ତାକୁ ଦେବି ଖାଇବାକୁ। ଛତୁଆ ମୁଁ ବାହାରୁ କିଣିନି ସେ ବାହାରୁ କିଣିଲେ ବହୁତ ଲସ୍- ଅ ଏତେ ବେଶୀ ଦିନ ଯିବନି।
ହଁ ଘରେ ବନେଇଲେ ବି ସେୟଟା ଠିକ। ଦେହ ପାଇଁ ବି ଭଲ ସେଇଟା ଯୋଟା ଘରେ ବନେଇବା ଘର ଛତୁଆ ଟା।
ହଁ ଘର ଛତୁଆ ଟା ବହୁତ ବଢିଆ ବି ଲାଗେ। କସ୍ତୁରୀ ଛତୁ ଅପେକ୍ଷା ଘର ଛତୁଆ ବହୁତ ବଢିଆ ଲାଗେ। ତ ମାମା କ କହିଥିଲେ ସେ ବନେଇଥାନ୍ ନହେଲେ ମୁଁ କହିଥିଲେ ମତେ ମୁଁ ବନେଇ ଦେଇଥାନ୍ତି। ନେଇକି ଯାଇଥାନ୍ତୁ ହଷ୍ଟେଲ କୁ। ମାମା ବି କାହିଁ କହିଲାନି। ହଉ। ଘରେ ତୋ ମାମା ହରି କା ଭଲ ଥିଲେ? ଭଲ ଅଛନ୍ତି ସବୁ।
ହଁ ମାମା ହରିକା ଗାଧେଇକି ଆସିକିନା ପୂଜା କରିବ ପୂଜା କରିବାକୁ ଯାଉଚି ବୋଧେ।
ଓହୋ ଫୋନ୍ କରିଥିଲୁ ତୋ ମାମା ପାଖକୁ?
ଓ ହ।
ଫୋନ୍ ଫାନ୍ କରୁଥିଲୁ ତ ମାମା ମାମ ପାଖକୁ କରିଚୁ?
ହୁଁ ଆଜି ଆଜି ତ ଆସିଚି ଆଉ ହଷ୍ଟେଲରୁୁ ଆଉ ଯୋଉ କଲେଜ କୁ ଆଉ। ମୁ ଖାଲି ବ୍ୟାଗ ପତ୍ର ହଷ୍ଟେଲରେ ଥୋଇକିନା ଆସିଚି ମାର୍କେଟକୁ। ଆଉ ମାର୍କେଟ ରୁ ଜିନିଷ ପତ୍ର ଧରି ନା ପୁଣି ହଷ୍ଟେଲକୁ ଯିବି ଆଉ। ତାରେ ରଥଆତ୍ରା ବେଳକୁ ଆଉ କୋଏତିରିଶ ଦିନ କୋଡିଏତିରିଶ ଦିନ ପରେ ପୁଣି ଯିବି ଘରକୁ ଆଉ।
ଓହୋ ଛୁଟି ହେଲେ ପଳେଇ ଆସୁୁ ଘରକୁ?
ହଁ ହଁ ପଳେଇ ଆସଚି।
ଆଉ କଣ ରଜରେ ଆଉ କଣ ପିଠାପଣା ଖାଇଥିଲୁ ନା ଖାଇନୁ କିଛି ପିଠା?
ହୁଁ ଘରେ ଯାହା ପିଠା କରିଥିଲେ ଖାଇଚି ଆଉ ଚକୁଳି ପିଠା ବରା। ଇଟିଲି ସେମିତି ଆଉ ଯାହା କରିଥିଲେ ଘରେ ସେଇଟା ହେଇଚି ଆଉ।
ଆ କୋଉ ପିଠା ଭଲ ଲାଗେ ବେଶୀ କୋଉ ପିଠା ଭଲ ଲାଗେ?
ମତେ ପୋଡପିଠା ସବୁଠୁ ବେଶୀ ଭଲ ଲାଗେ। ସେଇଟା ବି ହେଇଥିଲା ଘରେ। ହଁ।
ହୁଁ ହୁଁ। ଆଉ ବରା ବରା ଭଲ ଲାଗେନି? ଘର ବରା ତ ବହୁତ ବଢିଆ ଲାଗେ।
ହୁଁ ହୁଁ ଘର ବରା ଭଲ ଲାଗ ମୁ ବେଶି ଖାଇନି ବରା। ତେଲ ଜିନିଷ ନା ତେଲ ଜିନିଷ ମୁଁ ଭଲ ବେଶୀ ଖାଏନି। ଦେହଟା ଖରାପ କରିଦିଏ। ପୁଣି ଘର ବରାରେ ଅଧିକା ତେଲ ଥାଏ।
ସେଇ ଘରେ ବରା ରେ ଏତେ ତେଲ ଟାଣେନି। ସେ ଦୋକାନ ରେ ଯେତେ ସବୁ ପୋଡା ତେଲ ସେଇଗୁଡା ଦେହ ଖରାପ ହବ, ସେଇଗୁଡା ଖାଇବା କଥା ନୁହେଁ। ବାହାର ଯିନ୍ ସ ଯେତେ କମ୍ ଖାଇବ ସେତେ ଭଲ। ଘରେ ଖାଦ୍ୟ ସବୁ ପରିଷ୍କାର ପରିଚ୍ଛନ୍ନ ହୁଏ ତ ସେ ତା ପାଇଁ ଦେହ ପାଇଁ ସ୍ଵାସ୍ଥ୍ୟ କର ତେଲ। ତେଲ ଜିନିଷ ହେଲେ ବି ସେ ଘର ଟା ପରିଷ୍କାର ଭଲ ତେଲରେ ଛଣାଯାଏ ତ ଦେହ ପାଇଁ ଭଲ ସେ କିଛି ଖରାପ ନୁହଁ।
ହୁଁ।
ଦିନେ ଅଧେ ତେଲ ଜିନିଷ କେ କମ୍ ଖାଇବ, ବେଶୀ ଦିନି ଖାଇବନି ବେଶୀ। କମ ଖାଇବ ଆଉ। ହଉ ତେବେ ରଖୁଚି ହାଁ ଯାଉଚି ଗାଧେଇବି।
ହଉ ହଉ।